ହଁ କ କରୁଚ ଦିଦି? ତମକୁ ବି।
ବସିଚି ଆଉ
ଖାଇସାଇଲଣି?
ନା ମୁଁ
ପିଲାଟା
ଛଅଟାରେ ଆସିକି ବସିଚି ସନ୍ଧ୍ୟା ଦେଇକି ବସିଚି। ଆଜି ଆଜି ସେଣ୍ଟର ଯାଇଥିଲ?
ନା ଯାଇନଥିଲୀ।
ଆଜି କଣ ଅନଲାଇନ୍ କ୍ଲା ହଉଥିଲା କି?
ହଁ।
ମ୍ୟାମ୍ କଣ ପଢେଇଲେ?
ମୁଁ ଆଜି କ୍ଲାସ୍ କରିନି।
ଆଉ
ନା
ସାରଙ୍କ କ୍ଳାସେ?
ହଁ ସାରଙ୍କ କ୍ଳାସ୍ କରିଚି।
ସାର୍ କଣ ପଢେଇଲେ?
ସାର୍ ଖାଲି ଆମକୁ ଦିଇଟା ବିଷୟ ଦେଇଥିଲେ ସେଇ ବିଷୟରେ ବୁଝେଇବା ପାଇଁ କହିଥିଲେ ଆଉ କହିଥିଲେ ଆଉ ଦେଇଥିଲେ ଗୋଟେ ପା ମାନେ ଗୋଟେ ଲେଖାଟେ ଦେଇଥିଲେ ତା ଦେହରେ କିଛି କୋଶ୍ଚିନ ଦେଇଥିଲେ ତା ଆନ୍ସର କଲୁ ଆଉ।
ଆଉ କଣ କୋହୁଥିଲେ କି ସାର୍?
ତମେ ସବୁ କ୍ଲାସ୍ ଜଏନିଙ୍ଗ୍ ମାନେ କରୁନଥିଲ ତ ସେଇଥିପାଇଁ ସାର୍ କୋହୁଥିଲେ ତାଙ୍କୁ ଟିକେ କୁହ କରିବା ପାଇଁ ସମସ୍ତଙ୍କୁ
ଆମେ ପା ଆମେ ତ ସାର୍ ଜାଣିନାହାନ୍ତି କି ଆମେ ଯାଉଚୁ ବୋଲି
ହଁ ସାର୍ କୋହୁଥିଲି କିନ୍ତୁ ଚାରିଟା ଯେହେତୁ ରଖିଲେ ସେଥିପାଇଁ କୋହୁଥିଲେ ଆଉ।
ହଁ ଆମେ ଜଏନ୍ ହେଇଥିଲୁ ପା ମୁଁ ଜଏନ୍ ହେଇଥିଲି।
ହୁଁ।
ଯୋଉ ଗୋଟେ ଯୋଉ ଗ୍ରୁଫ୍ ଖୋଲା ହେଇନି। କାଲି ଯୋଉ ମିଟିଂ ହବ ନା କଣ?
ଜାଣିନି।
ଓହୋ ହଁ ଯୋଉ ପାର୍ଟଟାଇମର୍ ଗୋଟେ ମୁଁ ଭାତ, ଡାଲି ଆଳୁ ଭଜା କଲରା ଚିସ୍ପ୍, ଶାଗ ଭଜା ଆଉ ପୋଟଳ ତରକାରୀ।
ହୁଁ ମାନେ ତମ ଘରେ ଏତିକ ଜିନିଷ ହେଇଥିଲା ନା ମାନେ
ନାଁ ନାଁ ନାଁ ଯୋଉଠିକି ଯାଇଥିଲୁ ସେଇଠିକି ନା ନା ଆଜି ଆମର ଫାଷ୍ଟଡେ ଥିଲା। ହଁ।
ଆଉ ଯୋଉ କେତେବେଳେ ଆସିଲ?
ଛଅଟା ବେଳେ ଆସିଲି ସେ ଆଣିକି ଛାଡି ଦେଇ ଗଲେ ପୁରା।
ଓହୋ ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଏଇ ମୋ ଭଉଣୀ ଏଠି ବୁଲୁଚି ମା ବସିଚି। ମୁଁ ବି ବାହାରେ ବସି ଦେଖୁଚି ଆମ ଘର ପାଖରେ ଗୋଟେ ଘର ଥିଲା ପୁରୁଣା ଘର। ତିରିଶ ଚାଳି ଶ ବର୍ଷର ପୁରୁଣା ଘର ହେଟା ଭାଙ୍ଗୁଚି ଭାଙ୍ଗୁଚି ଜେସିବି ଗାଡି ଆ ସିକି ଦେଖୁଚି।
କଂ ପାଇଁ
ସେ ନୂଆ ଘର ତିଆରି କରିବେ ସେ ତିରିଶ ଚାଳିଶ ବର୍ଷ ପୁରୁଣା ଘର ପୁରା ହେଇଯାଇଥିଲା। ଭାଙ୍ଗିଦେଲେ ତାକୁ ନୂଆ ଘର ତିଆରି କରିବେ। ବୋହୁତ ପୁରୁଣା ଘରଟେ। ନାଁ ସେଟା ଏମିତି ଖାଲି ଭଙ୍ଗା ପଡିଥିଲା। ଭଙ୍ଗା ଘର ଗୋଟେ ଥିଲା ସେଇଟା ଆଉ ଭାଙ୍ଗି ଦେଇକି
ନୂଆ କରିବେ ଆଉ।
ନୂଆ କରିବେ ହଁ ସେଟା ମାର୍କେଟ କମିଟି ଆମକୁ ଯୋଉ ଅଛି। ସେଇଟା ତିଆରି କ ରିବେ ଆଉ। ଏଇଠି ବସିଚି ପା ଦେଖୁଚି ଜେସିବି ଭାଙ୍ଗୁଚି ମାର୍କେଟରେ ଦହିବରା ବିକ୍ରି ହୋଉଚି। ଯିବା ଆସିବା କରୁଚନ୍ତି ଲୋକ ଦେଖୁଚି।
ଖାଲି ଦହିବରା ନା ଆଉ କଣ କଣ?
ଅଣ୍ଡା, ଦହିବରା
ହୁଁ ହୁଁ।
ଚାର୍ଟ ଧୁକାନ, ବରା ଦୋକାନ। ଡ୍ରେସ୍ ଦୋକାନ ଶାଢ଼ୀ ଦୋକାନ ପରିବା ମାର୍କେଟ।
ଆଉ ଟିଉସନ କରୁଛ ନା ଆଜି?
ହଁ ସକାଳେ ସରିଯାଇଛି।
କଣ ପଢ଼ିଲ?
ମିଶାଣ ଫେଡଣା ଆଉ ତୃତୀୟ ଶ୍ରେଣୀ ପିଲାଙ୍କୁ ପଢେଇଲି ଏକକ ପରିବାର ଯୌଥ ପରିବାର।
କଣ?
ଏକକ ପରିବାର ଯୌଥ ପରିବାର।
ତା ମାନେ କଣ?
ଏକକ ପରିବାର ହଉଛି ଯେଉଁ ପରିବାରରେ ଖାଲି ବାପା ମା ଏବଂ ତାଙ୍କର ସନ୍ତାନ ମାନେ ର ସନ୍ତାନ ରହୁଥିବେ। ଆଉ ଯୌଥ ପରିବାର ହେଉଛି ଯେଉଁ ପରିବାରରେ ବାପା ମା ଜେଜେପା ଜେଜେମା। ଦାଦା ଖୁଡି ସମସ୍ତେ ମିଳିମିଶି ରହୁଥିବେ ସେ ପରିବାରକୁ ଯୌଥ ପରିବାର କୁହାଯାଏ।
ଓହୋ। ହଉ।
ଆଉ ପଢେଇଲି ଆଉ ଜଣକୁ ଏକ ଦୁଇ ଡକେଇଲି ଗୋଟେ ଛୋଟ ପିଲାଟାକୁ।
ହୁଁ।
ଆଉ ଜଣେ ବର୍ଣ୍ଣବୋଧ ପଢିଲା ଆଉ ଜଣେ ହୀ ହିନ୍ଦୀ ଅ ଆ ଲେଖିଲା।
ହୁଁ। ଆଉ ରାତିରେ କଣ ଖାଇବା?
ଭାତ ଡାଲି ଆଉ ବାଇଗଣ ଗୋଟା ଭଜା ପୋଟଳ ଗୋଟା ଭଜା କରି।
ହୁଁ ହୁଁ। ଆଉ। ତମେ କଣ ପାଠ ପଢୁ ତମ ତମ ପାଠ ପଢୁଛ ନା?
ହଁ ଆଜି ମୁଁ କଲେଜ ଖୋଲିଲେ ମୁଁ ତ ଯାଇନି ଆଉ। ଗୋଟେ କ୍ଲାସ ହେଇଥିଲା ନା ଲେଙ୍କା ସାର୍ କରିଥିଲି।
ହ ହୋ।
ମୁଁ ବି ପଢୁଛି ମୁଁ ମୁଁ ପଢୁଛି ଓଡିଆ ସାହିତ୍ୟର ଇତିହାସ।
ଯୋଉଟେ ବିଷ ନା
ଏଇଟା ଗୋଟେ ବହି ପୁରା ବହି ଓଡିଆ ସାହିତ୍ୟର ଇତିହାସ ଗୋଟେ ବହି। ଯେ ମାନେ ସେ ଅର୍ଥର ହଉଛନ୍ତି ମାନେ ତାଙ୍କର ଯି ଲେଖକ ହଉଛନ୍ତି। ପ୍ରେମାନନ୍ଦ ମହାପାତ୍ର।
ତମେ କ ବିଷୟରେ?
ମାନେ ଟୋଟାଲି ଓଡିଆ ସାହିତ୍ୟ ଉପରେ ଓଡିଆ ସାହିତ୍ୟ କେବେ ଆରମ୍ଭ ହେଲା କିପରି ଆରମ୍ଭ ହେଲା? ତାର ଇତବୃତ ଆଉ କିଏ କଣ ଲେଖ ଶଖିଥିଲେ ସା୍ୟ ଯୁଗ ବିଭାଜନ ସେତେଟା ଯୁଗ ରହିଛି। ଆଉ ଯୋଉ ଫକୀର ମୋହନଙ୍କ ଛଅ ମାଣ ଆଠ ଗୁଣ୍ଠୁ। ତାଙ୍କ ଯୋଉ ଉପନ୍ୟାସଗୁଡା ସେଗୁଡା ବି।
ସେ ଯଉ ସେଗୁରା ବି ସେଇଥିରେ ଅଛି?
ହଁ।
ମାନେ ସେଇ ବିଷୟରେ ମାନେ ଉଁ ଛଅ ମାଣ ଆଠ ଗୁଣ୍ଠ ବିଷୟା ଟା ବି ସେଇ ବହିରେ ଅଛି?
ହଁ ମୁଁ ତ ମୁଁ ପା ପଢିଛି ଛଅ ମାଣ ଆଠ ଗୁଣ୍ଠ।
ରୁ ଟିକେ କୁଅନି ଦେଖିବା?
ଏ କହୁଛି। ଛଅ ମାଣ ଆଠ ଗଣ୍ଠୁ ହଉଛି ଫକିରମୋହନ ସେନାପତିଙ୍କର ଗୋଟେ ରଚିତ ଉପନ୍ୟାସ। ଏହା ଏକ ସାମାଜିକ ଉପନ୍ୟାସ ଯେଉଁଥିରେ କି ମାନେ କଣ? ଶ୍ୱା ମାନେ ସ୍ୱାଧୀନତା ପରବର୍ତ୍ତୀ ଓଡି
ହୁଁ।
ସରି ଅ ଇଂରେଜ ମାନେ ଯେତେବେଳେ ଅଠରଶହ ତିନି ମସିହାରେ ଏ ଓଡିଶା ଅଧିକାର କରିଥିଲେ ତା ପରେ ପରେ ଓଡିଶାରେ ଯେଉଁ ନୂତନ ଶିକ୍ଷିତ ଗୋଷ୍ଠୀ ସୃଷ୍ଟି ହୋଇଥିଲେ।
ହୁଁ।
ମାନେ ସେ ଯୋଉ ମାନେ ସେତେବେଳେ ଯେତେବେଳେ ଆମର ଥିଲା କଣ କହିଲ? ଉଁ ଜମିଦାର ପ୍ରଥା। ଉଁ ଜ ଜମିଦାର ଜମିଦାର ମାନେ କିପରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିଲେ? କିପରିଇ ତାଙ୍କୁ ଶୋଷଣ କରିୁଥିଲେ ସେ ବିଷୟରେ ଲେ ଲେଖା ହେଇଛି, ସେ ଜମିଦାରଙ୍କ ନାଁ ହଉଛି ରାମଚନ୍ଦ୍ର ମଙ୍ଗରାଜ। ରାମଚନ୍ଦ୍ର ମଙ୍ଗରାଜ କଣ କରିବ ନା ସେ ଥିଲା ହଉଚି ଗୋଟେ ଏ ଜମିଦାରିର ଜମିଦାର ଥିଲେ। ସେ ଜମିଦାରିରେ ରହୁଥିଲେ ଦି ଜଣଅ ମାନେ ଗରିବ ବୁଣାକାର ଲୋକ ନା ବୁଣାକାର ନୁ ଗରିବ ଲୋକ ଦି ଜଣ ରହୁଥିଲେ। ସେମାନଙ୍କର ଛଅ କଛଅ ମାଣ ଆଠ ଗୁଣ୍ଟ ଜମିଥିଲେ ହଁ ସେଇ ଯୋଉ ଦି ଜଣ ନା ଦି ଜଣଙ୍କ ନାଁ ହଉଛି ସାରିଆ ଆଉ ଭଗିଆ ହେଲା। ଭଗିଆ ହଉଛି ଭଗିଆ ର ସ୍ତ୍ରୀ ହଉଛି ସାରିଆ। ଆଉ ଯେତେବେଳେ ରାମଚନ୍ଦ୍ର ମଙ୍ଗରାଜ ଦେଖିବ ଯେ ଏ ସାରିଆ ଭଗିଆଙ୍କର କିଛି ମାନେ ସନ୍ତାନ ନାହିଁ ସେଠୁ ସାରିଆ ସାରିଆ ତ ସ୍ତ୍ରୀ ଲୋକ ସେ ସ ସ୍ତ୍ରୀ ଲୋକ ମାନେ ଯେହେତ ସ ସନ୍ତାନ ପ୍ରିୟ। ସେଠୁ ସେ ଟ୍ରୁ ମାନେ ସନ୍ତାନ ପାଇଁ କେତେ କଣ ପୂଜା ପାଠ କରୁଥିବ କିନ୍ତୁ ଏ ଏହା ଜାଣିଥିବ କିଏ? ଚମ୍ପା ବୋଲି ଯେନା ଗୋଟେ ଦ୍ରୁତା ଦାସୀ। ଜିଏ କି ରାମଚନ୍ଦ୍ର ମଙ୍ଗରାଜ ପାଖରେ ରହିଥିବ ହେଲା। ସିଏ ଜାଣିଥିବ ଏ କଥା ସେଠୁ ସିଏ ଆସିକି ରାମଚନ୍ଦ୍ର ମଙ୍ଗରାଜୁ ଯେତେବେଳେ କହିବ ଏ କଥା ସେଠୁ ରାମଚନ୍ଦ୍ର ମଙ୍ଗରାଜ ଆଉ ଚମ୍ପା ଯେ ସେ ଗୋଟେ ଉପାୟ । ଉପାୟ ଯେମିତି ତାକୁ କରେ ଯେ ହଉଛି ଗ୍ରାମରେ ଗୋଟେ ମନ୍ଦିର ତିଆବ ଆଉ ସେ ମନ୍ଦିରରେ ମନ୍ଦିର ଟା ତୋ ତୋ ସନ୍ତାନ ଜାଗ ତେଣୁ ତୋ ନା ଆର ହବ ଆଉ ତୋ ସେ ଜମି ଦବୁ ସେ ମନ୍ଦିରରେ ସବୁ ଖର୍ଚ୍ଚ ଦବୁ। ସେଠୁ ସେ କରିବ କିନ୍ତୁ ଏପଟେ କଣ ହବ ତାଙ୍କର କୌଣସି ସନ୍ତାନ ହବନି। ସେଇଠୁ ଭଗିଆ ତାକୁ କଣ ହବ ନା? ଭଗିଆ ଏକକ୍ ଏ ମାନେ, ଯେତେବେଳେ ଛଅ ମାଣ ଆଠ ଗୁଣ୍ଠୁ ଜମି ସେ ନେଇଯିବେ ମାନେ-ଏ ରାମଚନ୍ଦ୍ର ମଙ୍ଗରାଜ ଯେତେଳ ନେଇଯିବ! ସେଟାକୁ ମାନେ କଣ ଦୁଃଖରେ ସେ ହେଠୁ ମରିଯିବ। ସେ ଯେମିତି ଦୁଃଖରେ ମରିଯିବ। ଯୋଉ ସାରିଆ ସେଠୁ ସାରିଆ ସାରିଆର ଗୋଟେ ଗାଈ ଥିବ। ତା ନାଁ ଥିବ ନେତ। ତାକୁ ବି ରାମଚନ୍ଦ୍ର ମଙ୍ଗରାଜ ନେଇଯିବ। କଳେ ବେଳେ କୌଶଳେ ତାହାକୁ ନେଇଯିବ। ସେଇଠୁ ସାରିଆ ଦୁ ଓଗକୁ, ମାନେ କଣ ପାଗିଳି ପାଗିଳି ହେଇଯିଅ। ଯେତେବେଳେ ପାଗିଳି ହେଇଯିବ। ସେଠୁ ଲାଷ୍ଟକୁ ଯେତେବେଳେ ରାମଚନ୍ଦ୍ର ମଙ୍ଗର ରାଜ୍ ତାଙ୍କୁ ମାନେ ଯେ ଯେ ଯେଟା ମାନେ ଯେମିତି ଆମର-ଅ ଅଭିନୟ ଶେଷରେ ଥାଏ। ଦୋଷି ଯିଏ ସେ ଦଣ୍ଡ ପାଇବ। ଏକଥା ଯେତେବେଳେ ସମସ୍ତେ ଜାଣିଯିବେ ଯେରେ ରାମଚନ୍ଦ୍ର ମଙ୍ଗରାଜ ଜଣେ ହଉଛି, ମାନେ ଖ-ଖଳ ଲୋକ। ସେ ସମସ୍ତ ତୁ ଶୋଷଣ କରୁଛି। ତାକୁ ଜେଲ୍ ଦଣ୍ଡ ଦେବା ପାଇଁ ତାକୁ ଯେତେବେଳେ କୋର୍ଟ କୁ ନଉଥିବେ ସେତେବେଳେ ସା-ସାରିଆ ତାକୁ ଯାଇଁକି, ସେ ତ ପାଗଳ ହେଇଁଥିବ। ସେ ତାକୁ କାମୁଡିଦବ। ହବ। ରାମଚନ୍ଦ୍ର ମଙ୍ଗରାଜ ମରିଯିବ ସେଇଠୁ ରାମ ଚନ୍ଦ୍ର ମଙ୍ଗରାଜ ର ସ୍ତ୍ରୀ ଯିଏ। ସାଁତାଣୀ ସିଏ ତାକୁ ଡାକନ୍ତି, ସିଏ ପୁରା ଥିବ ସରଳ
ହୁଁ।
ପୁରା ନିରିହ ସ୍ଵଭାବର ପୁରା ଲକ୍ଷ୍ମୀ ଭଳି। ସିଏ ଆଗରୁ ମରି ଯାଇଥିବେ। ତାଙ୍କୁ ରାମଚନ୍ଦ୍ର ମଙ୍ଗରାଜ ପସନ୍ଦ କରୁନଥିବେ।
ହୁଁ। ଏଇଟା ହେଲା ଛଅ ମାଣ ହୁଁ ହୁଁ।
ହଁ, ଛଅ ମାଣ ଆଠଗୁଣ୍ଠୁ ବିଶେଷ କରି ସାମାଜିକ ଉଁ, ଅନ୍ୟାୟ ଅନୀତି ବିରୋଧରେ ସେ ଲେଖିଛନ୍ତି। ତାଙ୍କର ଏଇଟା ମାନେ-ଏ ଛଅମାଣ ଆଠଗୁଣ୍ଠୁ ଉତ୍କଳ ସାହିତ୍ୟ ଦୀପିକାରେ ପ୍ରକାଶ ପାଇଥିଲା। ଉଣେଇଶଅ ଅ-ଅଠାନବେରୁ ଦି ହଜାର ଦୁଇ ମସିହା ନାଇଁ, ଅଠରଶହ ନଅ ମସିହା ସରି, ଅଠରଶହ ଅଠାନବେରୁ ଉଣେଇଶହ ଦୁଇ ମସିହା ପର୍ଯ୍ୟନ୍ତ ଧାରାବାହିକ ବା ଭାବରେ ଉତ୍କଳ ସାହିତ୍ୟ ପ୍ର-ପତ୍ରିକାରେ ପ୍ରକାଶିତ ହୋଇଥିଲା।
ଓହୋ! ଯା ହଉ ତମେ ପଢିଚ।
ତାର ପା କେତ୍
ଆଉ ଯୋଉ ରେବତୀ ବୋଲି ଯୋଉଟା ଅଛି। ସେଇଟା ପଢିଚ?
ହଁ, ସେ ରେବତୀ ହଉଛି ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ର ଗଳ୍ପ। ଯଉଟା ଲେଖିଛନ୍ତି, ଫକୀରମୋହନ ସେନାପତି।
ହଁ, ସେ ରେବତୀରେ ପଢିବା ପାଇଁ ମୋର ବହୁତ ଇଚ୍ଛା।